ହ୍ୟାଲୋ।
ହଁ।
ଆଜ୍ଞା।
କଣ କରୁଥିଲ?
ଅଫିସରେ ଅଛି।
ଆଉ ସକାଳୁ କେତେବେଳୁ ଆସିଲାଣି ଅଫିସ୍ କି?
ଅଫିସ୍ ନଅଟା ପନ୍ଦର ମିନିଟ୍ ଆସିଲି ଆଉ।
ନଅଟା ପନ୍ଦରରୁ କଣ ଖାଇ ପିଇକି ବାହାରିକି ଆସିଲ?
ହଁ।
କଣ ଆଜି ସକାଳେ ତମେ ବି ଯୋଉ ରୋଷେଇ କଲନା ବାହାରୁ ଆଣିକି ଖାଇଦେଲା ଟିଫିନ୍ ଫିଫିନ୍।
ଉଁ ସକାଳେ ରୋଷେଇ ହେଇନି। ସକାଳେ ରୋଷେଇ ହେଇଥିଲା ଯୋଉଟା ହୁଏ। ସେଇଟା ଦ୍ଵିପହରେ ଆମେ ଖାଇଦଉ।
ଓହୋ ହ। ଆ ଆଉ ଅଫିସରୁ ତୁମ ଘରଟା କେତେ ବାଟ କି? ତୁ ନେଇଛ ଘର।
ଉ ଘରଟା ତ ଦଶ ଘଣ୍ଟା ବାର ଘଣ୍ଟା ଲାଗୁଛି।
ଓହୋ କୋଉଥିରେ ଯିବା ଆସିବା କରୁଛ କି?
ଟ୍ରେନେ।
ଟ୍ରେନରେ।
ଆଜ୍ଞା।
ମାନେ ନାଇଁ ନାଇଁ ମୁଁ କହିଲି ଯୋଉଠି ନେଇଛ ଏଇନା ଯଉ ଭଡାକୁ ନେଇଛ ଘର।
ହଁ ସେଇଟା ଦଶ ମିନିଟ୍ ବାଟ।
ଚାଲି ଚାଲି ପଳେଇ ଆଉଥବ।
ହଁ ଚାଲି ଚାଲି ନହେଲେ ହଁ ଚାଲି ଚାଲି ଆସୁଛି ଆଉ। ନହଲେ ଗାଡି ଫାଡି ଅ ଛନ୍ତି ଷ୍ଟାପ ମାନେ ପଳେଇ ଆଉଛନ୍ତି ଧରି ପଳେଇ ଆସୁଛୁ।
ଓହୋ ହେଲେ କେତେଜଣ ରହୁଛ ସବୁ ଗୋଟେ ଘରେ?
ତିନି ତିନି ଜଣ।
ମିଶି ମାସି ରୋଷେଇ ବାସ ସବୁ କରିଦଉଛ ନା। ଓ ସକାଳେ କଣ ଖାଇଲ?
ସକାଳେ ରୁଟି ଚାହା ଖାଇଥିଲି। ଆସିଲା ବେଳେ ଅ ଅଫିସରେ ଆସିଲା ସେଳେ ସକାଳୁ ରୁଟି ଚାହା କରି ଖାଇଥିଲି।
ହଁ।
ଆସିଲା ବେଳେ ଛ ଉଁ ଛତୁଆ ପିଇକି ଆସିଥିଲି ଆଉ।
ଓହୋ ଆଉ ଏ ଦିପର ପାଇଁ କଣ ସବୁ ଖାଇବା କରିଛ?
ଦ୍ୱିପରେ ଭାତ ଡାଲି। ହଁ ମିକ୍ସ ତରକାରୀ ଥିଲା ଆଉ।
ଆଉ ସେଇ ଯଉ ଓହୋ ତମେ କଣ ୟା ଭିତରୁ କରୁଛ ୟା ଭିତରୁ?
ୟା ଭିତରେ ମୁଁ ମତେ ତ ଜଣା ନାହିଁ। ସେ ନୋସେଇ ସେ ସବୁ ଯାହା କହୁଛନ୍ତି ସେଇଥିରେ ସେ ସାହାଯ୍ୟ କରିବା ଅ ତ ଆଉ।
ହଁ ତମେ ତ ସାହାଯ୍ୟକାରୀ ଲୋକ ସବୁ ସାହାଯ୍ୟ କରୁଥିବ ଆଉ କଣ। ଯଉଠି ଯାହାର ସାହାଯ୍ୟ ଦରକାର ତମକୁ ଡାକିବ ନା।
ଉଁ ହୁଁ ଉଁ ହୁଁ ହଁ ସେମିତି ଚାଲିବ ଆଉ। ଯେ ଏତିକି ହବ ସେତିକିରେ ଆଗ ମୁଁ ବେଶୀ କରିପାରିବି ଆଉ।
ହଁ ଆଉ ତୁମର ପୁରା ଗାଁରେ ମରି ଯାଇଥିଲେ ଏବେ ତୁମ ଜେଜେବାପା। ହ୍ୟାଲୋ ଜେଜେ ମର ଯାଇଥିଲେ ଟି।
ଆଜ୍ଞା।
ଥିଲ ନା ଯାଇନଥିଲ।
ଯାଇକି ପଳେଇ ଆସିଲିଣି।
ଆଉ କଣ ତୁମ ଗାଁ ଖବର କଣ? କେମିତି କଣ ସବୁ ସେଠି କାମ କଲ ସବୁ ଜେଜେଙ୍କର?
ହୁଁ ଯାଇକି ଆସିବେ। ଏତେ ଗରମ ହଉଛି ଆଉ କଣ କରିବା।
ହୁଁ ହୁଁ। ନାଇଁ ଜ୍ଞା ଜେଜେଙ୍କର କେମିତି ସବୁ କଲ ଦଶ ଏଗାର କଣ ସବୁ କେତେ ଲୋକ ଡାକିଥିଲ।
କୋଟା କହିଲେ?
ଏଇ ଯୋଉ ଜେଜେଙ୍କ କାମ ସବୁ କଲ ଦଶ ଏଗାର ବା।
ଉଁ ହୁଁ ହୁଁ ହୁଁ।
ହଁ ମୁଁ କହିଲି ଦଶ କେମିତି କଣ କଲ? ଏଗାର କେମିତି କଲ? କଣ କଲ କେମତି?
ଦଶରେ କାମ ହେଲା ସଇଲା ବେଳକୁ ସନ୍ଧ୍ୟା ହେଇଗଲାଣି।
ହଁ ହ ତମେ କଣ ନଣ୍ଡା ହେଲ? ତମ କଣ ଚୁଟି ଟିକେ କାଟିଲ ନା ଲଣ୍ଡା ହେଲ?
ଅଣ୍ଡା ହେଇଗଲି।
ନଣ୍ଡା ହେଇଥିଲ?
ଆଜ୍ଞା।
ଅଁ ହଁ ଭଲ ନାତି ମାନେ ନଣ୍ଡା ହେବା କଥା ନା।
ଉଁ ହୁଁ ଭାଇ
ହୁଁ।
ହୁଁ
କଁ କହୁଥିଲ କେତେ ସମୟ ହେଲା ଦଶ ହେଲା ବେଳୁକୁ?
ସନ୍ଧ୍ୟା ହେଇଗଲା। ଆଉ ଏ ଖରାରେ ଭୟ ଲାଗିଲା। କିଏ ଯିବା ପାଇଁ ଭୟ ହେଲେ କଣ ଏଇ ଗରମ ଯୋଉ ହଉଛି ସବୁ ତାତ୍ ପାଣିରେ ବାଲି ଫାଲି ସବୁ ତ ଏତିନି ପାଣି ତାତିଚି କଣ ଗାଧେଇବ? ଏତେ ଥଣ୍ଡା ଏ ଥଣ୍ଡା କହୁଚି ଗରମ।
ହୁଁ ହଁ।
ଗରମ ରେ ନା ଉମ୍ ପୋଖରୀ କରନଥିଲୁ ଆମେ ସେଇଟା ନଈ ନଈରେ କରୁଥିଲୁ। ନଈରେ ବାଲି ସବୁ ତାତିଚି। ଏ ସବୁ ତାତିଚି କଣ କରିବା? କେମିତି ହବ?
ଆ ନଦ୍ ସେଆମାନେ ନଦୀଟା କୋଉ ନଦୀ ବା?
ସେଇଟା ଦେବୀ ନଦୀ।
ଦେବୀ ନଦୀ?
ଆଜ୍ଞା।
ଅ ହ ଆଉ ସେଇଠୁ ଦଶରୁ ସେଇଠୁ ଆସିକି ଏଠି କଣ ସବୁ ଖାଇଲ ସବୁ ସମନ୍ତେ?
ଆସିଲା ପରେ ପୁରୀ ଖାଇଲୁ।
ଉଁ ହୁଁ କୋଉ ଲୋକ ଡାକିଥିଲା ବୋଧେ କରିଥିଲେ ନା କଣ?
ହଁ ଡାକଥିଲୁ ରୋଷେଇ କରିଆକୁ ଡାକଥିଲୁ ପୁରୀ ତରକାରୀ କରିଥିଲା ଖାଇଲୁ।
ସେଇ ସେଇ ତ ଦିନ ଯାକ ପୁରା ଉପାସ ରହିଥିବ ଆସିଲା ବେଳୁକୁ ଯୋଉ ପୁରୀ ତରକାରୀ ଖାଇବ ନା। ତାର କି ମଜା ଲାଗିବ?
ହୁଁ ସେତିକି ଖାଇଲା ପରେ ତ ନିଦ ଆଇନି। ସେଇଗିଆ ସେତିକି ଖାଇଦେଲା ବଳୁକୁ ପେଟ ପୁରା ଶାନ୍ତି ନହେଲେ ଭୋକରେ ଅସ ପିଲା ଯାହା ଭୋକହେଉଥିଲା ସେ ସେଇଥିରେ ଶାନ୍ତି ହେଇଯିବ ପୁରା।
ଆଉ ସେଇୟା ନୁହଁ ଆଉ କଣ ଦିନ ତାପରେ ଦଶ ଦିନି କାଳ ବି ରହିଥିବ ବେଳିକିଆ ଖାଇକି। ବେଳିକିଆ ଖାଉଥିଲ କଣ?
ବେଳିକିଆ ରେ ବାହାରୁ ରହିଲେ ବେଳିକିଆ କଣ ଖାଇବ?
ହଁ ବେଳିକିଆ ନଅ ଦିନ ଖାଇଥିବ ବୋଧେ।
ହଁ ହଁ ନଅ ଦିନ ଖାଇବ ପୁଣ୍
ହୁଁ।
ହଁ
ତାହଲେ ଏଗାର୍ ମୁଁ ଏଗାରସୁ ଘିଅ ମହୁ ତାପରେ ଖାଇଥିବ ଆଉ ନା?
ଲାଇକି ହଁ ହଁ।
ଆଉ ଏଗାର ଦିନ ତମର କଣ ମନ୍ଦିରରୁ ଜଗନ୍ନାଥ ମନ୍ଦିରରୁ ଅଭଡା ଆଣିଥିଲ ନା ଏଇ ଘରେ ରୋଷେଇ କରିଥିଲ?
ଆସିଥିଲା ଅବଢ଼ା ଆସିଥିଲା।
ହୁଁ।
ଆସିଥିଲା ସେମତି ଆଉ କଣ? ଜଣ କୁହାଯଇଥିଲା ସେ ଆଣିକି ଆସିଥିଲା।
ଅଭଡା।
ଆଜ୍ଞା।
ଆଉ ଘରେ ରୋଷେଇ କରିନଥିଲ ଲୋକଙ୍କୁ ଡାକିିନଥିଲ ଖାଇବାକୁ।
ଅଳ୍ପ କିଛି ହେଇଥିଲା ବାକି ଯା ଅଭଡା ଆସିଥିଲା ଅଭଡ଼ା ମିକ୍ସ ଥିଲା। ଅଧା ରୁଷେଇ ଅଧା ଏ।
ଆ କେତେ ଲୋକ ଆସିଥିଲେ?
ଆ ଆସିଥିଲେ! ଏଥିରେ ତ ଭୋଜିରେ ତ ଭୋଜିରେ ତ ଗାଁ ଲୋକ ସବୁ ଆଇଥିଲେ ଆଉ।
ଗାଁ ଲୋକ ସବୁ ଆସିଥିଲେ ନା ଭୋଜି ଭୋଜିରୀ ସବୁ କଣ କରିଥିଲା ବା?
ଭୋଜିରେ ଏମ ସବୁ ଆଇଟମ ଥିଲା ଏତେ ବହୁତ ଆଇଟମ
ଏଇ ଭାତ ଡାଲି ସାଧା ଜିନିଷ ଉପରେ
ସାଧା ତ ଆଇଟମ ଥିଲା ଆଜ୍ଞା ହଁ ସାଧାର ତ ସବୁ ଯେ ଏତେ ପ୍ରକାର ଆଇଟମ୍ ଗଟେ ବଢଥିଲା ଆଜ୍ଞା ପନିର ତରକାରୀ ପୋଟଳ ଇଏ ଖୁରୁମା ହେଇଥିଲା। ପାପଡ଼ କ୍ଷୀରିଏ ଚନା
ହଁ ପନିର ଫୋଟଳ ପାମ୍ପଡ଼ କ୍ଷୀରି ବାଭା ଏତେ ଜିନିଷ! ହ ଆଉ ତମର ଜେଜେଙ୍କର ପୁଷ୍କର ଲାଗିଥିଲା ନା ନାଇଁ?
ପୁଷ୍କର ଲାଗିଥିଲା।
ପୁଷ୍କର ଲାଗିଥିଲା।
ଆଜ୍ଞା ପୁଷ୍କର ଲାଗିଥିବ ନା ପୁଷ୍କର ତ ଲାଗିବ ହଁ।
ନାଇଁ ସମସ୍ତଙ୍କର ଲାଗେନି ନା ଯାହାର ହାଣ୍ଡି ଟିକେ ଅବେଳା ଅବେଗଆ ଜିନିଷ ଜାଗାରେ ପଡ଼େ ସେଇମାନାନଙ୍କର ଲାଗେ ଶନିବାର ମଙ୍ଗଳବାର ଏମିତି ଲାଗିଲେ
ମାନେ ହାଣ୍ଡି କଣ ଟାଇମ ଟେବୁଲ ନ ଦିଆ ନ ଗଲେ।
ନା ନା ତମର ଯୋଉ ହାଣ୍ଡି ମାନେ ଦଶ ହାଣ୍ଡି ଟା ଯଦି ଯୋଉ ଲୋ ଙ୍କର ଦଶଟା ଶନିବାର ପଡ଼ିବ କି ମଙ୍ଗଳବାର ପଡ଼ିବ ଏମିତି ହେଲେ ପୁଷ୍କରଲା ତାପରେ ନହେଲେ ମୋରିଥିବେ ଯଦି ସେମିତି ବାର ମାନଙ୍କରେ।
ସେମିତି ତ ସେମିତି ତ ସେମିତି ବି ହଉନି ତ ଗୋଟେ ଗୋଟେ ଜାଗାରେ ସେ ମରୁଛନ୍ତି ସେଇଦିନ କିନ୍ତୁ ଜଣଙ୍କର ହଉଛି ଜଣଙ୍କର ହଉନି।
ହଁ ସିଏ ତାଙ୍କର ଦେଖିବେ ନା ମାନେ ଯିଏ ସବୁ ଥିବେ ପଣ୍ଡିତ ଥିବେ।
ହଉନି କିନ୍ତୁ ହଉଛି କେମତି ହେଲା ମୁ ସେ ଜ ହବ ଯଦି ପୁଷ୍କର ସମୁ ସମାନ ହବ।
ନାଇଁ ନାଇଁ ନାଇଁ ପଣ୍ଡିତ ମାନେ ଦେଖିବେ ସେଦିନ ନକ୍ଷତ୍ରରେ ଲାଗେ ପୁଷ୍କର ମାନେ ସେ ଦିନ ବାର ତାପରେ ନକ୍ଷତ୍ର ପୁଷ୍କର ସବୁଆଡ଼େ ଲାଗା ମାର୍ କେମତି ଲାଗିଥିଲା ନକ୍ଷତ୍ରରେ ଦୀପା ଦେକି ଲାଗିଥିଲା।
ହୁଁ ହୁଁ।
ସେମତି ସ ମାନେ ସେଇ ଦିନ ହେଇଥିବ କିନ୍ତୁ ଗୋଟେ ଗୋଟେ ସମୟ ଥାଏ ଯେମିତି ଦେଖିନ ଜନ୍ମ ସେଇ ଭଲ ଜନ୍ମ କିନ୍ତୁ ସେଇ ଟାଇମରେ ରାହୁ କାଳ ଥାଏ ସେଇ ଟାଇମରେ ଜନ୍ମ ହେଲେ ପିଲାଙ୍କ ଖରାପ ହୁଏ। ଅମୃତ ବେଳା ଥାଏ ନଥାଏ ଯୋଉ ଜନ୍ମ ଆମେ ତ ଲେଖା ହେଇଥିବ ଅମୃତ ବେଳାରେ ଜନ୍ମ। ସେମିତି ଗୋଟେ ଦିନରେ ସବୁ ପ୍ରକାର ସମୟ ଆସେ ତେଣୁ ଯୋଉ ଟାଇମରେ ଯ ମରିଲେ ଆଉ କଣ ଆଉ ତମ ଜେଜେ ମାଙ୍କ ଦେହ ଭଲ ଅଛି ଏବେ?
ହଁ ହଁ।
ତାଙ୍କର ପରା କଣ ହେଇଯାଇଥିଲା ହାତ ଭାତକ ଭାଙ୍ଗି ଯାଇଥିଲା?
ଆଜ୍ଞା।
ସେ କଣ ମଝିରେ ମିଲି ପଠେଇଥିଲା ମୋ ପାଖକୁ। କରିକି ତାଙ୍କ ଭିଡ଼ିଓ କରିକି ପଠାଇଥିଲା ଯେ
ନାଇଁ ନାଇଁ ସେମିତି ଥିଲା ଯେ ଭଲ ହେଇଗଲା।
ଉଁ ଶିକିଡି ଯୋର ବକୁ ନଥିଲେ।
ଭଲ ଗପୁଛନ୍ତି। ହଁ ନା ଦେହ ଟିକେ ୱେକ ହେଇଯାଇଥିଲା ସେ ଠିକ ହେଇଗଲେ।
ଓ ନାଇ ସେ ବକନ୍ତିନି ବାର ଯୋଉ ହେଇଉ ପଡିଥିଲେ ବା ମିଲି ଛାଡ଼ିଥିଲା ତ ମୁଁ ଦେଖିଥିଲି ଖାଲି କହୁଥାନ୍ତି ଛେପ କହୁଥାନ୍ତି ନା। ଆଉ ତମେ ତ ତାଙ୍କୁ ଗେଲ ବସର ହଁ ମିଲି କହ ପିଣ୍ଟୁ ସମସ୍ତଙ୍କ ଗଲ ବସର ପିଣ୍ଟୁ ସମସ୍ତଙ୍କ ସେବା କରିବେ ଜେଜେମାର ଭାରି ସେବା କର ନା ଆଜ୍ଞ
ହୁଁ ହୁଁ।
ଭାରି ଭଲ ଲାଗନ୍ତି ତମକୁ ଜେଜେ ଜେଜେମାପା ନା।
ଆଗଣ ଆଜ୍ଞା।
ହୁଁ ପିଲା ବେଳୁ ତାଙ୍କ ପାଖରେ ଯାହା ହେେଲେ ପଢିଛ ନା ଆଉ ନା କିଏ ତମେ ବେଶ କି ଭଲ ପାଆନ୍ତି ଜେଜେ ନା ଜେଜେମା।
ସେଇଟା ତ ଠିକ ହଁ। ଯେମିତି ଦେଖିବ ସେ ସେମିତି ମିଳିବ ଆଉ କଣ।
ହଁ ନାଇଁ ପୁରା କଥା ନା ତ ଜନ ଫକାଇ ଦେ ତ ହଁ ଯା ହଉ ଏ ଆଜିକାଲି ଦିନେ କଉ ନାତି ନାତି ନୀ ଆଜିକାଲି ଜେଜେ ଜେଜେମାାମୁକୁ ଏତେ ଭଲ ପାଉଛନ୍ତି।
ହଁ ସେଇଟା ଦେଖିବ ରାତିରେ ଇଏ କରିବ। ନ ଦେଖିଲେ କେମିତି ହବ।
କାହିଁକି ତମେ ଆମ ଗାଁକୁ ତ ଗଲେ ତୁମକୁ ସମସ୍ତେ ଭଲ ପାଆନ୍ତି।
ହୁଁିବା
ଆଉ ତମ ଦାଦାଙ୍କର ଯେଉ ଦେିହ କଣ ହେଉଥିଲା ଭଲ ଅଛି।
ହୁଁ ଭଲ ଅଛି ଭଲ କଣ ସେ ଭଲ ହବନି ବି।
ନହିଁ।
ନା ନା ସେ ଭଲ ହଉନି।
ହଁ କଣ ଡାଇବେଟିସ୍୍ଉ ଯେଉଁ ଗୋଡ଼ ଏମିତି
ଡାଇବେଟିସ୍ ତାପରେ ନିଜ ଚଲାବୁଲା ନାହିଁ କିଛି ନାହିଁ ଘରେ ଖାଲି ଚବିଶି ଘଣ୍ଟା କାଳେ ଶୋଇବେ ଏବେ କେମିତି ହବ। ନିଜ କର୍ମ ନିଜେ କଲେ ନା ନା ନିଜ କର୍ମ ନିଜେ କଲେ ନିଜେ କିଛି ଭଲ ହବ। ଆଗକୁ ଭଲ ତମେ ହିଁ ମୋ ନିଜେ ହିଁ କଲେ ନିଜେ ଭଲ ହବ ତ ଶୋଇକି ରହିଲେ ତମ କର୍ମଟା ମୁଁ ମୋର କଲେ ମୋର
ସତ କଥା ଆଉ କରିବା କଥା ନା ସବୁ କାମ ଆଉ।
ନ କଲେ ନାଇଁ ଆଉ କଣ କରିବା ତାଙ୍କ ତା